ଆପଣଙ୍କୁ ମୋ ଭୋଏସ ଶୁଭୁଛି।
ହଁ ହାଲୋ ମ୍ୟାଡ଼ମ୍ ନମସ୍କାର।
ହଁ ନମସ୍କାର
ଆଉ ଆପଣ ଭଲ ଅଛନ୍ତି।
ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ମୁଁ ବି ବହୁତ ଭଲ ଅଛି ଆଉ ଘରେ କେମିତି ଅଛନ୍ତି ସମସ୍ତେ
ଘରେ ସମସ୍ତେ ଭଲ ଅଛନ୍ତି।
ଓ ହୋ ଆପଣ ଖାଇ ସାରିଲେ
ହଁ ମୁଁ ଖାଇ ସାରିଲିଣି
ହଁ କଣ ଖାଇଲେ ଆପଣ
ମୁଁ ଖାଇଥିଲି ଉପମା ଆଉ ତରକାରୀ ଆପଣ କଣ ଖାଇ ସାରିଲେଣି
ହଁ ମୁଁ ଏଇ ଖାଇଲି ସାଢ଼େ ଦଶଟାରେ ଭାଇ ଇଟିଲି କରିଥିଲା ଏବେ ଖାଇଲୁ ଆଉ ଆଉ ଏବେ ତ ରନ୍ଧା ହବା ଆମର ଭାତ ଡାଲି ଭେଣ୍ଡି ଭଜା ଯା ଆଉ ପାମ୍ପ ପାମ୍ପଡ ଆଉ ଟମାଟ ଭଜା ହବ ଖାଇବୁ ଦିଇଟା ତିନିଟାରେ ଏବେ ତ ରାନ୍ଧିନି ରାନ୍ଧିବି ଆଉ
ରୋଷେଇ ଆପଣ ସବୁବେଳେ କରନ୍ତି
ନାଇଁ ମମି ନାହାନ୍ତି ତ ମୁଁ କରରୁଛି ନହେଲେ ମମି କରେ ଆଉ ସେ ଯାଇଛନ୍ତି ତ ବାହାରକୁ ଆଇର ଦେହ ଖରାପ ଅଛି ତ ମୁଁ କରିବି ଆଉ
ଆପଣଙ୍କୁ ସବୁ ରୋଷେଇ ଆସେ
ନା ମୁଁ ସେମିତି ଭଜା ଭଜି କରେ ଆଉ ତରକାରୀ ଏମିତି ମାନେ କଲା ଭଳିଆ କରିଦେବି ଟେଷ୍ଟ ଲାଗିବନି କିନ୍ତୁ ଭଜା ଭଜି ଆସେ ଭାତ ଡାଲି କରି ଆସେ ଆଉ ଆପଣ କରିଆସେ
ହଁ ମତେ କରି ଆସେ ସବୁ ଯେ କିନ୍ତୁ ଟେଷ୍ଟ ଟା ଭଲ ହବ କି ନାଇଁ ସେଇଟା ମୁଁ ଗ୍ୟାରେଣ୍ଟି ଦେଇ
ଧୀରେ ଧୀରେ ଶିଖ୍ ଦେଖିବା ଆଉ କଣ ଆର କେତେ ଟାଇମ ଅଛି ଏବେ କଣ ଆମକୁ ଶାଶୁଘ ଯିବାର ଅଛି।
ହଁ।
ରନ୍ଧା ହଉଛି ନିଜ ପାଇଁ ନିଜେ ଖାଇବ କାହା ପାଇଁ ନାଇଁ ମୁ ଘର ଲୋକ ପାଇଁ ରନ୍ଧା ହଉଛି ଖାଲି।
ଯାହାବି କରିବା ଆମେ ମାନେ ହିଁ ଖାଇବା କାରଣ ଆ ଘରେ ତ କେହି ନାହାନ୍ତି ନା
ହଁ
ତାପରେ କହିବାକୁ ବି କେହି ନଥିବେ।
ସେଇୟା ନା ନା ଭାଇ ଅଛି ବା ସିଏ ଅଛି ତ ମିଶିକି ଖାଉଛୁ ଆଉ ଆଉ ଆପଣଙ୍କୁ ସ୍ପେଶାଲ ଜିନିଷ କଣ ବନେଇ ଆସେ
ମୋର ସେମିତି କିଛି ନାହିଁ ମୁଁ କରିଦେବି କିନ୍ତୁ ଯୋଉଟା ବନେଇବି ସେଇଟା ଅଧିକ ଭଲ ଲାଗେ ମ୍ୟାଗି ଟା ହିଁ ମୁଁ ଟିକେ ଭଲରେ ବନେଇ ପାରିବି ଆଉ କିଛି ମୋର ଏତେ ଟେଷ୍ଟ ହୁଏନି।
ରୁଟି ବନେଇ ଆସେ?
ହଁ ରୁଟି ବନେଇଦେବି କିନ୍ତୁ ଗୋଲ ହବନି।
ହୁଁ ହୁଁ ହଉ ଧୀରେ ଧୀରେ ଶିଖିବ ଆଉ
ଆପଣ ରୁଟି ବନେଇ ଦିଅନ୍ତି?
ହଁ ମୁଁ ମୁଁ ବନେଇଦିଏ କିନ୍ତୁ ଏତେ ଗୋଲ ହୁଏନି ଚକୁଳି ବନେଇଲେ ମୋର ଗୋଲ ହୁଏ। ଚକୁଳି ନହଲେ ଚିତଉ ପଠା।
ଚକୁଳି ଆଉ ଚିତଉ ପିଠା ମୋର ଏଇ ଦିଟା ମୋର ଗୋଲ ହେଇଯାଏ।
ହୁଁ ସେଇଟା ସହଜେ ରୁଟି ହଏନି ଗୋଲ ବେଲି ବେଲି ଗୋଲ କରାହଉଛି ନା ସେଇଟା କଣ ହାତରେ ଏମିତି ବୁଲେଇ ଗୋଲ କରାହୁଏ। ସେଇଟା ହେଇଯାଉଛି।
ମୋ ପୁରୀ ଟା ମୋର ଗୋଲ ହେଇଯିବ କିନ୍ତୁ ତ ରୁଟି ହବନି
ପୁରି ବନେଇଆସେ?
ହଁ ପୁରୀ ଟା ମୋର ଗୋଲ ହେଇଯିବ ପୁରୀ ବି ମୁଁ ବନେଇଦେବି।
ଓହୋ ତାହେଲେ ବନେଇକି ମତେ ଖୁଆଇବେ କେବେ ଆଉ
ହଁ ଆସିବେ କେବେ
ହଁ ଆଉ ବିରିୟାନୀ ଫିରିୟାନୀ ବନେଇ ଆସେ ଆପଣଙ୍କୁ?
ବିରିୟାନୀ ମୁଁ କରିଦେବି କିନ୍ତୁ ମାମା ଥିଲେ ଭଲ ହବ ମାମା ନଥିଲେ ବହୁତ ବେକାର ହବ।
ଆପଣଙ୍କୁ ବିରିୟାନୀ ପସନ୍ଦ?
ହଁ ମୁଁ କାଲି ହିଁ ବିରିୟାନୀ ଖାଇଥିଲି।
ଓହୋ ମାନେ ବାହାରୁ କରିଥିଲେ ନା ଘରେ ଆଣିଥିଲେ?
ବାହାରୁ ମୋ ଭଉଣୀ ଆଣିଥିଲା।
ଓହୋ ଚିକେନ ବିରିୟାନୀ ଭଲ ଲାଗେ ନା
ନା ମୁଁ ଭେଜ ଖାଏ ମୁଁ ନନ୍ ଭେଜ ଖାଏନି।
ଓହୋ କଣ ନେଇଛନ୍ତି କି ନା ସେମିତି ନର୍ମାଲି
ମୁଁ ଦୀକ୍ଷା ନେଇଛି ଜୟ ଗୁରୁଙ୍କର।
ଓହୋ ତାହେଲେ ପିଆଜ ରସୁଣ ଖାଉଛନ୍ତି?
ନା ପିଆଜ ରସୁଣ ବି ଖାଉନି।
ହଁ ମୋର ଗୋଟେ ବି ମାନେ ସାଇଡ୍ ଘର ଦିଦି ଅଛନ୍ତି ସେ ଆଇଁଷ ଖାଆନ୍ତିନି କି ପିଆଜ ରସୁଣ ଖାଆନ୍ତିନି ତ ନର୍ମାଲି କଣ ଆପଣଙ୍କ ସ୍ପେଶିଆଲ୍ ଡିସ୍ ରୁହେ ମାନେ ଏତେ ଖାଇବାକୁ ମିଳୁନି ଯଦି ଆପଣ ଛତୁ ଖାଆନ୍ତି?
ହଁ ଛତୁ ପନିର ମୁଁ ଖାଏ।
ଓହୋ ଛତୁ ଖାଆନ୍ତିନି ତ କେତେଜଣ ଆପଣ ଖାଉଛନ୍ତି ନା ଓହୋ ଛତୁୁର କଣ ଡିସ୍ ଭଲ ଲାଗେ ବେଶୀ ନା ସବୁ ଭଲ ଲାଗେ।
ଛତୁର ମତେ ସବୁ ଭଲ ଲାଗେ ମୁଁ ଆଗରୁ ଛତୁ ଖାଉନଥିଲି ଏବେ ଖାଉଛି।
ଓ ଏବେ ଜୟଗୁରୁ ଦୀକ୍ଷା ନେଇଛନ୍ତି ନା କେତେ ବର୍ଷ ହେଲାଣି?
ନା ନା ମୁଁ ଛୋଟ ବେଳୁ ନେଇଛି।
ଛୋଟବେଳୁ ଆପଣଙ୍କ ଫ୍ୟାମିଲି ବି ନେଇଥିବେ ସିଏନା ନା
ହଁଅ
ହଁୁ ହଁୁ
ମାନେ ଛୋଟ ବେଳୁ ତ ନୁହେଁ ମୁଁ ଏଇ ବାର ବର୍ଷରୁ ହିଁ ନେଇଛି କିନ୍ତୁ ଆମ ଘରେ ଆମ ଛୋଟ ବେଳୁ କେହି ଖାଆନ୍ତିନି।
ଓହୋଃ
ପିଆଜ ରସୁଣ ଏମତି ବେଳେ ବେଳେ ଖାଇ ଦଉଛୁ ଖାଲି ଶୁକ୍ରବାର ଟାକୁ ଛାଡିକି ଆଉ।
ଓହୋ ଆପଣଙ୍କ ଘରେ ସେ ଯୋଉ କୀର୍ତ୍ତନ ଫୀର୍ତ୍ତନ ହୁଏ ଯୋଉ ମାନେ ତାବଲା କି ଗିନି ବଜେଇ ଯୋଉ ପୂଜା କରନ୍ତି।
ହଁ ସତ୍ସଙ୍ଗ ଆମ ଘରେ ହୁଏ।
ମାନେ ମାସକୁ ଥରେ ହୁଏ ନା ଡେଲି ହୁଏ।
ନା ମାସକୁ ଥରେ ହୁଏ। ଆଉ କିନ୍ତୁ ସମସ୍ତେ ସବୁ ସୋମବାର କରନ୍ତି ଆଉ ଜଣେ ଜଣେ ସବୁ ଯୁ ଆ ଯୋଉ ଆଉ କୋଉ ସୋମବାର କୁ ଛାଡିକି ଆଉ କୋଉ ବାରରେ ବି କରନ୍ତି କିନ୍ତୁ ଆମର ସବୁ ମାସର ଫାର୍ଷ୍ଟ ସୋମବାର ହୁଏ
ଓହୋ ଆପଣ ଆପଣ ଯାଆନ୍ତି ଗୀତ ଗା ଗୋଟେ ଗୀତ ଗାଆନ୍ତି ନା କଣ
ହଁ ଗୀତ ଗାଆନ୍ତି ମୁଁ ଆଗରୁ ଗାଉଥିଲି କିନ୍ତୁ ଏବେ ଆଉ ଗାଉନି।
ଓହୋ ଆମ ମୁଁ ଆଗରୁ ଗୋଟେ ଘରେ ଭଡା ରହୁଥିଲି ଆମ ଫ୍ୟାମିଲି ତାଙ୍କର ମାନେ ମାନେ ଡେଲି ସବୁ ଆସି ମିଶିକି ଗିନି ବଜେଇବେ ସବୁ ଗୀତ ଗାଇବେ ମୁଁ ଆଗରୁ ଗିନି ବଜେଇକୁ ଯାଉଥିଲି ତାଙ୍କ ଘରେ। ସୁଟ ଟା ଥିଲି ତ ମଜା ଲାଗୁଥିଲା ଆଉ ତାଙ୍କର ପୁରା ଗିନି ତାବଲା ଆଉ ଗୋଟେ ମାଇକି ରେ ସବୁ ଗୀତ ଗାଇବେ ମିଶିକି ଗୋଟେ ଫଟୋ ରଖିଥିବେ କେତେ ସାରା ମାନେ ତିନ ପାଞ୍ଚଟା ଛଅଟା ଖଣ୍ଡେ
ହଁଅ
ହୁଁ ତାଙ୍କ ସ୍ତ୍ରୀ ବି ମାନେ ମିଶିକି ବସିଥାଏ ନା ଫଟୋ ରେ। ନା ଓକେ
ନାଁ ସେଇଟା ତ ଗୋଟେ ଚାରି ଜଣ ରୁହନ୍ତିନି ସେମିତି ବି ଫଟୋ ଅଛି ଆଉ ଗୋଟେରେ ସବୁ ମାନେ ଅଲଗା ଅଲଗା ଫଟୋ ବି ଅଛି। ଆମର କିନ୍ତୁ ଅଲଗା ଅଲଗା ଚାରିଟା ଯାକ।
ହଁ ହଁ ଅଲଗା ଅଲଗା ଆଉ ତାଙ୍କର ବି ଥିଲା ଗୋଟେ ବହୁତ ସାରା ଫୋଟ ରଖନ୍ତି ଆଉ
ହଁଅ
ମାନେ ବ୍ରାହ୍ମଣ ଫ୍ରାବ୍ହ୍ମଣ ଆସନ୍ତି ନା ନିଜ ନିଜ ଭିତରେ ହୁଏ ଏଇଟା
ବ୍ରାହ୍ମଣ ଆସନ୍ତି ନି ନିଜ ନିଜଙ୍କ ଭିତରେ ହୁଏ
ଓହୋ ସବୁ ମିଶିକି ଗୀତ ଗାନ୍ତି ତି ଅଉ
ହଁ ଜଣଙ୍କ ପରେ ଜଣେ ଗାଇବେ କି କୀର୍ତ୍ତନ କି କୋରସ ଯେ ତାପରେ ଯୋଉ ଗାନ୍ତି ଆହୁରି ଅଛି ମୋର ମନେ ନାହିଁ ଏତେ
ଓହ ଯାଉନାହାନ୍ତି ଆପଣ ବୋଧେ ଏବେ
ଯାଉ
ହ୍ୟାଲୋ ହ୍ୟାଲୋ
ଶୁଭୁଚି
ହଁ ହଁ ଶୁଭଲା ଶୁଭଲା ଆପଣ ବି ଯାଉନାହାନ୍ତି ନା
ନା ମୁଁ ଯାଉଛି ମୁଁ ଯୋଉ ମାନେ କୀର୍ତ୍ତନ କରରେ ତ ହୁଏ ତାପରେ ଯୋଉ ନର୍ମାଲ ଗୀତ ଗୁଡାକ ବି ଗାଆନ୍ତି କିନ୍ତୁ ତା ନାଁ ମୁଁ ଜାଣିନି।
ଓହୋ ଆ ମୋର ଗୋଟେ ସାଙ୍ଗ ବି ଗୋଟେ ଜୟ ଗୁରୁ ଦୀକ୍ଷା ନେଇଛି ସବୁବେଳେ ଭିଡିଓ କରିକି ଛାଡୁଥିବ ମାନେ ବଢିଆ ମିଶିକି ଗାଆନ୍ତି ଗୋଟେ ମଜା ତାଙ୍କର ଆଉ
ହଁ
ହୁଁ ଆପଣଙ୍କ ସାଙ୍ଗ ଫାଙ୍ଗ କି ନେଇଚି
ନା ମୋର ସାଙ୍ଗ କେହି ନେଇନାହାନ୍ତି ମୁଁ ହିଁ ଏକୁଟିଆ ନେଇଛି।
ଓହୋ ମୋ ସାଙ୍ଗର ମାନେ କେତେ ଜଣ ତାଙ୍କ ସାହିରେ ମିଶିକି ଅଛନ୍ତି ସମସ୍ତେ ନେଇଛନ୍ତି ଗୋଟେ ଜାଗାରେ ସେମାନେ ଜମା ହେଇକି ପୁରା କୀର୍ତ୍ତନ ବଜେଇକି ଆଉଛନ୍ତି ଆଉ।
ଆମ ଘର ପାଖେରେ କିନ୍ତୁ ଗୋତେ ମୋର ଗୋ ଡେସ୍ ଭଉଣୀଟା ଅଛନ୍ତି ସିଏ ନେଇଚନ୍ତି।
ଓହୋ। ସେ ଭୋଉଣୀ ତମରଠୁ ବଡ଼ ନାଁ ଛୋଟ?
ମୋ ଠାରୁ ବଡ଼।
ବୋହୁତ ବଡ଼ ନାଁ?
ହଁ ସି ମୋ ଠାରୁ ବର୍ଷେ ଦି ବର୍ଷ ବଡ଼ ହେବେ।
ଅ ଉ ବର୍ଷେ ଦି ବର୍ଷ ହଁ ହୋଉ ସାଙ୍ଗ ଟାଇପର କଣ ଆଉ ଆପଣ କଣ କରିବେ ଏବେ?
ଏବେ ମୁଁ କିଛି କରିନି ବସଚି।
ଓ ଆଉ କୁଆଡେ ବୁଲାବୁଲି ଯିବେ କି?
ରଜ ବେଳୁକୁ ତ ମାମୁଁ ଘରୁକୁ ଯିବି। ଏବେ କୁଆଡ଼େ ଆମେ ଫାଷ୍ଟ ପ୍ଲାନ୍ କରିଥିଲୁ ରଜ ବେଳୁକୁ ସମସ୍ତେ ବୁଲିବାକୁ ଯିବୁ ତାପରେ ଘରେ ଯେତୋଳେ କହିଲେ ମାମୁଁ ଘରକୁ ଯିବୁ ତାପରେ ବୁଲାବୁଲି ସବୁ କ୍ୟାନସଲ ହେଇଗଲା।
ଓହୋ ଏ ବୁଲାବୁଲ ପ୍ଲାାନିଂ କ୍ୟାନ୍ସଲ ହେଇଗଲା ନାଁ?
ହଁ ଫାଷ୍ଟ ପ୍ଲାନ କର୍ ଥିବୁ ତାପରେ ଯୋଉ ସେଇଟା କ୍ୟାନସଲ ହବ ସେଇଟା ବୋହୁତ ଦୁଃଖ ଲାଗେ।
ହୁଁ ଆମର ବି ସାଙ୍ଗମାନଙ୍କ ସହିତ ୱାଟର ପାର୍କ ଯିବାର ପ୍ଲାନିଂ ହେଇଥିଲା କିନ୍ତୁ ମୋର ସାଙ୍ଗର ଗୋଟେ କି ସିରିଅସ୍ ହେଇଗଲା ତ ଜେଜେମାଙ୍କର କ୍ୟାନସଲ ହେଇଗଲା। ଆଉ ମାସେ ହେଲାଣି ଯିବୁ ଯିବୁ ବୋଲି କହୁଚୁ ପୁରା ଆଗୁରୁ ପ୍ଲାନିଂ କଲେ ସେଇଆ ଆଉ ମୁଣ୍ଡ ଖରାପ ଗୋଟେ ସବୁ କ୍ୟାନସଲ ହେଇଗଲା।
ଆମେ ଭାବିଚୁ ଯିବୁ ଅଗଷ୍ଟ ମାସରେ ବୋଲି।
ଓହୋ।
କିନ୍ତୁ ଅଗଷ୍ଟ ଅଗଷ୍ଟ ସୁ ଆସରେ ଭାବିଚୁ ୱାଟର ପାର୍କ ଯିବୁ ବୋଲି। କିନ୍ତୁ ଅଗଷ୍ଟ ମାସରେ ତ ବର୍ଷା ବି ହବ। ସେତବେଳୁକୁ ଯଦି ବର୍ଷା ନହେଲା ତାହେଲେ ଯିବୁ।
ହୁଁ ଦେଖେ ଅଗଷ୍ଟ ମାସରେ କିଏ ଗୋଟେ କୋହୁଥୁଲା ଖରା ହଉଚି ମତେ ବୋଉଥୁଲେ ଖରା ହବ ବେଶୀ।
ନାଁ ଅଗଷ୍ଟ ମାସ ତା ବୋଧେ ବେ ବର୍ଷା ଋତୁ ଚାଲିଥିବ। ହଉ ରଖୁଚି। ପରେ କେବେ କଥା ହବା।
ହଁ ହଉ ରଖିଲି ନମସ୍କାର।